ହଁ ନମସ୍କାର! କଣ କରୁଛନ୍ତି?
ଏ ଶୋଇଥିଲି। ତମେ
ମୁଁ ବି ଶୁଇଥିଲି, ଉଠିକି ଜଣଙ୍କ ସହିତ କଥା ହଉଥିଲି ଜଣେ ସାଙ୍ଗଙ୍କ ସହି ତ। ଏବେ ତମ ସହିତ କଥା ହଉଛି।
ହଁ। ଓହୋ! କଣ ଖାଇଥିଲ?
ହୁଁ, ଖରା ବେଳେ ତ ଭାତ ଖାଇଥିଲି। ଭାତ ସହିତ କଣ ହେଇଥିଲା ମାଛ ଆଳୁ ଯଉଁ କଣ? କାଙ୍କଡ ତରକାରୀ ହେଇଥିଲା, ଆଉ କଳମ ଶାଗ ଭଜା ହୋଇ ଥିଲା ବିହାନ ରେ ଯୋଉ ବଡା ହୁଏ, ବଡା ହୋଇଥିଲା ଆଉ ଗୋଟେ ଚ ଚଢ଼ିଆ ହୋଇଥିଲା।
ଓହୋ! ଆଚ୍ଛା।
ତମେ କଣ ଖାଇଲ?
ମୁଁ ଆଜି ବିିରିୟାନୀ ଖାଇଦେଇଥିଲି।
ଆଚ୍ଛା, ଭଲ ଆଉ ବିରିୟାନୀ ଖାଇବାକୁ ଭଲ ଲାଗେ?
ହଁ ମୋ ଫେବ୍ରେଟ।
ହୁଁ, ନାଇଁ ମତେ ସେମିତି ଭଲ ଲାଗେନି। ଦୁହୁ ମତେ ଚିଲି ହି ଭଲ ଲାଗେ। ଚିକେନ୍ ଦେଇକିରି ଚିଲି ହେଲେ।
ଓହୋ! ଚିଲି ର।
ହୁଁ।
ଆଉ ମୁଁ କହିଲି କ ତମେ କେତେ ବାଟ ପଢିଛ?
ମୋର ଏଇ-ଇ ମୁଁ ଏଇ ବର୍ଷ ହି ମାନେ-ଏ ପ୍ଲସ୍ ଥ୍ରୀ ଏକ୍ଜାମ ଦେଇଛି। ମାନେ ବି ଏ ରେ ଲାଷ୍ଟ ଇଅର।
ଲାଷ୍ଟଇଅର।
ହୁଁ।
ଓହୋ! ଆଚ୍ଛା।
ହୁଁ ଏକ୍ଜାମ ଦେଇଛି। ଏବେ ତ ଘର ପାଖରେ ଅଛି ସାର୍ଟିଫିକେଟ ତ ମିଳିନାହିଁ।
ହେ କଣ କହୁଥିଲା?
ଆଜ୍ଞା।
ମୁଁ କହିଲି ତମର କଣ ଅନର୍ସ କଣ ଥିଲା?
ଓ ରାଜନୀତି ବିଜ୍ଞାନ ଥିଲା।
ଓହୋ! ଓ।
କଣ ସାଉଣ୍ଡ ଶୁଣାଯାଉଛି ଟିକେ ଫାଙ୍କା ଜାଗାରେ ବସନ୍ତୁ।
ହଁ ହଁ ଏବେ ଶୁଭିଲା।
କ୍ଲିଅର ଶୁଣା ଶୁଣାଯାଉଛି ଆଉ କିଛି ବି ଶୁଭାଯାଉନି ବାହାରିିବା କଥା।
ହଁ। ତ ତମର ଖକୁ ରୋସେଇ ଆସେ।
ହଁ ରୋଷେଇ ତ ସେମିତି ବେଶୀ କିଛି ଆସେନି ବାସ୍ ଡାଲି ଜାଣିଛି ଭାତ କରି ଜାଣିଛି ଆଉ କିଛି ଝୋଳ ହେଲେ ଯେମିତି ଅଣ୍ଡାର ଝୋଳ। କି ମାଂସ ଝୁଳ ମାଛ ଝୋଳ ସେମିତି କରିଦେଇ ପାରିବି। ଲହଲେ ଏମିତି ଯୋଉ ଝାଡ ତରକାରୀ ସେମିତି କିଛି ମୁଁ ଜାଣିନି ଆଉ ଭଜ ଭୋଜି ଜାଣିଛି।
ହଁ-ହଁ-ହଁ। ଆଚ୍ଛା। ମୋତେ ।
ଆସେନି ସେମିତି।
ନା ମ୍ୟାଗି କରି ଜାଣିଛି। ଭଜା ଭଜା ସେଇଟା ଯାଣିଛି। ଆଉ ସୋୟାବିନ୍ ତରକାରୀ ଶିଖିଛି। ଏଇଗୁଡ଼ା ସବ ଶଖିେଛି।
ଆଉ ମେଗି କେମିତି କରନ୍ତି।
ମ୍ୟଗୀ ଶୁଭୁଛି ମ୍ୟଗୀ ଟା ହଁ ପାଣିରେ ପକେଇଦବ ପାଣିରେ ପକେଇଦେଲା ପରେ ପରେ ତାପରେ ସେ ଟିକେ ସିଝିଯିବ ବୁଝିପାରିଲେ। ସିଝିଲା ପରେ ତାପରେ ତମେ ଯଦି ଆଳୁ ପକେଇବ। ତ ଆଳୁ କାଟିକି ଆସିକି ରଖିଦେଇଥିବ।
ହୁଁ।
ଆଳୁ କାଟି ଦେଇେଇଛି ତାପରେ ପିଆଜ ଲଙ୍କା। ଆଉ ଟମାଟୋ। ଏକୁ ସବୁ କାଟି ଦେଇକି ରଖିଦେଇଥିବ ମ୍ୟଗୀ। ସିଝି ଗଲା ପରେ ମ୍ୟାଗି ଟା ତାପରେ ବା ବାହହାରାରୁ କରିଦବା ଆଉ ଗୋଟେ। ଏ ମାନେ ଜାଗାକୁ ବାହାର କରିଦେଇକି। ତାପରେ ତେଲ ପକେଇବ।
ହ
ତେଲ ପକେଇବ। ଏ ତାପରେ ହଉଛି ଏ ଏଇ ଯୋଉ ଆମର ଲଙ୍କା ଟା ପକେଇବ। ବା ଲଙ୍କା ପକେଇ ଦେଇକି। ଜିରା ପକେଇବ ପକେଇବ ନ ପକେଇବ ତ ନହିଁ। ତାପରେ ହଉଛି ଉ ଆଳୁ ଟା ପକେଇଦବ। ଆଳୁଟା ନା ସରି ଟମାଟୋଟା ପକେଇବବି। ଟମାଟୋ ପକେଇ ସାରିଲି ତାପରେ ଆଳୁ ଟା ଭାଜିବ। ଆଲଟା ଭାଜା ହେଇ ଗଲା ପରେ ତାପରେ ହଉଛି ସେ ଯୋଉ ମ୍ୟାଗି ଟା। ହଁ ସେ ମ୍ୟାଗି ଟା ପକେଇଦବା ମ୍ୟାଗି ଟା ପକେଇକି ଲୁଣ। ଆଉ ହଉଛି ମ୍ୟାଗି ମସଲା ପକେଇବ। ସେଦିନ ତାବରେ ହେଇଗଲା।
ଯଦି ମ୍ୟାଗି ମସଲା ନଥିବ କେବଳ ମ୍ୟାଗି ଟା ହିଁ ଥିବ କେମିତି ରୋଷେଇ କରିବ। ମ୍ୟାଗି ମସଲା ଜାଗାରେ ଆଉ କଣ ପକେଇବ।
ମ୍ୟାଗି ବା ମ୍ୟାଗି ମସଲା ତ
ନାଇଁ ନାଇଁ ଭିନ୍ଦରେ ନଥିବ ମାନେ ଯଦି କି କିଛି ସେମିତି ଗୋଟେ ରୋଷେଇ କରିବାକୁ ଦିଆହ ହେଲା ତମକୁ ଯେ ତମେ ମ୍ୟାଗି ରୋଷେଇ କରି ଆଣ କିନ୍ତୁ ମ ଦମିନି ଆଉ ତମେ ଅଲଗା କିଛି ମସଲା ରେ। ତିଆରି କରି ଆଣିବ ତ କଣ ପକେଇବ।
ତ କିଛି ପକେଇବିନି ନହେଲେ ଯୋଉ ଚିକେନ ମସିଲ କ ପକେଇ କେଦେ ବି ହଁ।
ସେମତି ବି ଭଲ ଲାଗିବ ସେଥିରେ ଜିରା ଗୁଣ୍ଡି ବି ଦେଲେ ଭଲ ଲାଗିବ।
ହୁଁ ପାଣି ଦେଇକି ନହେଲେ କରିଦବା। ଖାଲି ପାଣି ପକେଇଦବ ପାଣି ପକେଇ ଦେଇକି ତାପରେ ଲୁଣ ପକେଇ ଦବ ସଇଲା ହେଇଗଲା।
ହ
ମୁଁ ମୁଁ ତ ଆମ ଯେତେବେଳେ ଥିଲି ମୋର ପ୍ଲସ ଟୁ ଥିଲା ହଷ୍ଟେଲରେ ଆମର ତ ଯେତି କି ନଥିଲା ନା। ଆମେ ଖାଇବା ପରେ ଆମ ମୁଁ ଆମର ପ୍ରାଇଭେଟ କଲେଜ ଥିଲା। ତ ମୁଁ ମାନେ ଆମେ ପାଣିଟି ପକେଇ ହିଁ କରିଦଉ ଖାଲି ମ୍ୟାଗିଟାକୁ।
କିଏ ଆଉ ମସଲା ପକେଇକି କିଛି ସମୟ ପରେ ହେଇଗଲା ସେମିତି ହି ସହଜ ବି ଆଉ ଖାଇବାକୁ ବି ଭଲ ଲାଗେ ହୁଁ।
ହଁ ହଁ ହଁ ତ ସେଇଟା ସେଇ ଟାଇପ ର ହିଁ ମୁଁ କରେ। ଏଇ ଟାଇପ୍ ର ମୁଁ ଶି ଖିଚି ବଟ ସେଇ ଟାଇପ ର ରେ ସହଜ ହେଇଯିବ ତ।
ହୁଁ ନାଇଁ ଏମିତି କହିଲେ ଭଲ ଲାଗିଲା।
ହଁ।
କଣ ପାଠ ପଢୁଚ ନା କଣ ଜବ ହେଇକା କରୁଚ କି?
ନାଇଁ ମୁଁ ଜବ କରୁନି। ପକେଇଥିଲି ହୁଁ।
ହୁଁ।
ପକେଇଥିଲି ଏ ବଟ କରୁନି।
ହୁଁ କଣ ପଢ଼ିଚ କଣ?
ମୁଁ ବି ସି ଏ କରୁଚି।
ହଉ।
ଏଇଥିରେ କମ୍ପ୍ଲିଟ ହେଇଛି।
ଏଇ ବର୍ଷ?
ହୁଁ ହୁଁ।
ହୁଁ।
ତମର ଆସିି ନା ସାର୍ଟିଫିକେଟ? ହଁ ଦେହ ଭଲ ଅଛି।
ହୁଁ।
ଟିକେ ଥଣ୍ଡା ହେଇଯାଇଛି ଆଉ।
ସେଥିଲାଗି କଥା ଟା ଭାରି ଭାରି ଲାଗୁଚି। ମତେ ପ୍ରଥମ ଲାଗିଲା କି ଉଁ ଛୋଟ ପିଲା ଯେଉଁ ଏମିତି କଥା ହୁଅନ୍ତି ସେମିତି ଲାଗିଲା ପୁରା।
ଆରେ ନାଇଁ ମାନେ ମୋ ଭଏସଟା ବି ସେମିତି। ଆଚ୍ଛା
ହୁଁ ଭଲ ଲାଗିଲା ଶୁଣିବାକୁ।
ହୁଁ। ଆଉ ତମ ବାଲେଶ୍ଵରରେ ଏବେ କଣ ଫେମସ ସବୁ?
ଆମର ବାଲେଶ୍ଵରରେ?
ହୁଁ।
ଆମର ବାଲେଶ୍ଵରରେ କଣ ସେମତି ଆମର ତ ବାଲେଶ୍ଵରରେ କଣ ଫେମସ୍ ସେମିତି କିଛି ତ ନାହିଁ।
ନାଇ କିଛି ଫେମସ ଜାଗା ନାହିଁ?
ଓ ଜାଗା ସେମତି ଅଛି ଆମର। ଆମର ବାଲେଶ୍ଵର ଡିସ୍ ଷ୍ଟ୍ରିକ୍ଟ ଯୋଉ ଜଳେଶ୍ଵର ଜାଣିଚନ୍ତି ଜଳେଶ୍ଵରରେ ରହୁଚୁ। ସେଠି ଆମର ଯେମତି ଆମର କଣ ଚନେଶ୍ଵର ମନ୍ଦିର ମନ୍ଦିର ଅଛି ଦୀଘା ଅଛି। ଦୀଘା କେବେ ଆସିଚ?
ନା ଶୁଣଛି।
ଶୁଣିଛ ହଁ। ଆମର ଏଠି ମନ୍ଦିର ବହୁତ ଭଲ ଭଲ ଅଛି। ଦୀଘାରେ ଏବେ ଜଗନ୍ନାଥ ମନ୍ଦିର ବି ହେଇଛି। ଦୁଇ ତିନି ବର୍ଷ ହେଲାଣି ହେଇଛି ଜଗନ୍ନାଥ ମନ୍ଦିର।
ପାଇବା କଣ
ଆମର ଖାଇବା ଭଲ ଆମର ତ ସେମିତି ତ ସବୁ କିଛି ଭଲ ସେମିତି କଣ ସ୍ପେଶାଲ ସେମତି ମୁଁ ଜାଣିନି
ଓହୋ ଆଚ୍ଛା ତମେ ଯାଜପୁରକୁ କେବେ ଆସିଛ ନା?
ନାଇଁ।
ଓହୋ ଆସିବ ନା ବୁଲିକି ଯିବ।
ନାଇଁ ସେମିତି ଯାଇନାହିଁ ଏବେ ତମ ସହିତ ସାଙ୍ଗ ହେଲେ
ହଁ ମୁ କହିଲି କୁଷୁମା ଜାଣିଚ?
କଣ କୁସୁମା?
ପାଏ କେଣେଛେ।
ନାଇଁ ମୁ ଜାଣିନି ସେମିତି?
ଓ ହୋ ବିରଜା ମନ୍ଦିର, ସୁସୁମା ପାର୍କ ଆମର ସେ ସବୁ ଅଛି। ହଁ ଉନ୍ମ। ସୁସୁମ ପାର୍କ ବି ସେଇଠି।
ହଁ।
ବଡ ମେଡିକାଲ କୁ ଓଲାଇକି ଆସଥିଲେ।
କଣ ହେଲା?
ମୁଁ କହିଲି ଗୋଟେ ବଡ ମେଡିକାଲ ଟେ ବି ଖୋଲା ହେଇଛି ଯାଜପୁରରେ।
ହୁଁ।
ହଁ।
ଆଉ କଣ କଣ ଅଛି?
ଖତ୍ ତ୍ରିଲୋଚନ ପାର୍କ ଅଛି। ଏଇଗୁଡା ସବୁ ଅଛି।
ଚା।
ହୁଁ। ସୋୟାବିନ୍ ତରକାରୀ କେମିତି ହୁଏ ଜାଣିଛ?
କରିବାକୁ ଭଲ ଲାଗେ।
ମୁଁ କଣ ମୁଁ କେବେ କେବେ ଏ ଏବ ସେଠି କମ୍ପ୍ୟୁଟର ଚଲାଏ। ଆଉ କେବେ କେବେ ମୁଭି, ଫୁଭି ଦେଖେ। ଏଇ ଗୋଟା କୁ ସବୁ କରେ। ତ ମୁଁ
କାମ ଜାଣିଛୁ ନା ଜାଣିନୁ?
ନା ଜାଣିନି ଏତେ।
ହୁଁ ଜାଣିନାହାନ୍ତି ସେଥିଲାଗି ମ୍ୟାଗି ଟା ଭଲସେ ଶିଖି ନେଇଛନ୍ତି ଆଉ।
ହଁ ଲାଗିିଲା ଯୁଆଡେକୁ ଯିବି ମ୍ୟାଗି ଟା କରିବାକୁ ମାନେ ସୁବିଧା ହବ।
ହୁଁ।
ହଁ ସେଇଥିପାଇଁ ମ୍ୟାଗିଟା ଶିଖିଚି। ମ୍ୟାଗି ଟା ବି ମତେ ଭଲ ଲାଗେ ତ। ସେଇପାଇଁ ଶିଖି ଯାଇଛି ଆଉ।
ମତେ ବି ଭଲ ଲାଗେ ମୁଁ ବି ଯେତେବେଳେ ଏମିତିରେ ପ୍ରାୟ ସନ୍ଧ୍ୟାରେ ମୁଁ ବନେଇକି ଖାଇଦି କାରଣ ଆଉ କିଛି ଉପମା କି ଅଲଗା କିଛି ବନେଇବା ଟାଇମ ଲାଗିବ ନା। ସେଥିଲାଗି ସହଜରେ ମ୍ୟାଗିଟା ହି ବନେଇଦିଏ।
ନାଇଁ ଏଇଟା ବି ସାଙ୍ଗେ ସାଙ୍ଗେ ହେଇଯାଏ ସେଥିଲାଗି ଆଉ।
ହୁଁ ହୁଁ। ମୋ ଆଡୁ ଆଉ କିଛି ସାଉଣ୍ଡ ଯାଉଛି କି?
ନାଇଁ ନାଇଁ କଣ ମାଇକ୍ରୋ ସାଉନ୍ ବାଜିଲା
ଏବେ କିଛି ଶୁଣା ଯାଉଛି,
ନା
କଣ କରିବି ଆମ ଗାଁ ରେ ସବୁଦିନ କିଛି ନା କି କିଛି ଗୋଟେ ଚାଲିଥିବ
ମାନେ ପୂଜା ଆଉ
ହଁ ଏମିତି ଚାଲିଥିବ କେବେ କାହାର ବାହାଘର ହଉ ଥିବ ତ କେବେ କାହାର ଜନ୍ମଦିନ, ଯାହା ବିି କିଛି ହେଲେ ମାଇକି ନେଇ ବସେଇଦେଲେ ସିଏ ଯୋଉ ମାଜିଲା ଆଉ
ସେଇଟା ତମେ ଦବ ମାଇକି ଓହୋ ହୋ ଆଚ୍ଛା ଆଚ୍ଛା। ମାଇପି ନ ରହିଲେ କିଛି ହବନି। ଆଛା। ହଉ ଠିକ୍ ଅଛି ଆଉ। ହଉ।
ନାଇଁ ଆଉ ଏବେ କଣ କରିବି ମାନେ ଏବେ ଏବେ କଣ କରିବି ତ?
ହୁଁ।
ଏବେ କିଛି ନାହିଁ ତମ ସହିତ କଥା ହୋଉଚି କଥା ହେଇ ସାରିଲା ପରେ ଏ କାମ ତ ସବୁ ମୁଁ ସାରିସାଇଲିଣି ବାସ୍ ଟିକେ ଧୁଆ ଧୁୋଇ ହୋଇ ବସିବି ସନ୍ଧ୍ୟାରେ ଟିକେ କିଛି ପାଠ ପଢିବି ଆଉ କଣ କରିବି।
ହଉ ହଉ ଠିକ୍ ଅଛି ରଖୁଛି।
ନାଇଁ ଆଉ କିଛି ସମୟ କଥା ହୁଅ।
ଆଉ। ମୁଁ କହିଲି କି ତମର ଅ ଉଁ କି ପୂଜା ହୁଏ? ସେଠି ମାନେ କିଛି ପୂଜା ହୁଏ ବଡ ବଡ ପୂଜା।
ଭଲ ସେ ହୁଏ ତାର ମେଳା ବସେ ବହୁତ୍ ଭଲସ ହୁଏ ବାସନ୍ତି ପୂଜା ଆସିବେ କେବେ ବୁଲିବା ପାଇଁ।
ଅହୋ ଆଛା ଆଛା। ଆମର ଦୁର୍ଗା ପୂଜା ହୁଏ ଭଲ।
ହୁଁ ମୁଁ ଦୁର୍ଗା ପୂଜାରେ ଯିବି ତମେ ବାସନ୍ତୀ ପୂଜାରେ ଆସିବ।
ହଁ ହଁ ନିଶ୍ଚିତ।
ହଁ।
ଏଇଟା ଆଉ କହିବାକୁ ଅଛି ନା।
ହଁ।